ଆଜ୍ଞା ନମସ୍
ନମସ୍କାର ନମସ୍କାର୍।
ଆପଣ କଣ କରୁଛନ୍ତି?
ହଁ କିଛି ନାଇଁ
କଁ କହିଲେ?
ଶୋଇଅଛି, ଶୋଇଚି।
ଆଚ୍ଛା ଆପଣ ଶୋଇ ଅଛନ୍ତି, ଆପଣ କଁ ଖାଇଛନ୍ତି?
ମୁଁ ଖାଇଚି ରୋଟି କି ଡ଼ାଲମା।
ଆଜି କଣ ଆପଣ ସାଧା କିଣି ଖାଇଛନ୍ତି ଓହୋ ସା
ଆ ମୁଁ ଶନିବାର ଖାଏନି।
ଆଜ୍ଞା ଆଜ୍ଞା ବୁଝିଗଲି ଆପଣ ଆଉ ଓ
ଶନିବାର ବୋଲି ନୁହଁ, ମୁଁ ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର ଖାଏନି।
ଓହୋ ହୋ ମୁଁ ବି ଖାଏନି, କିନ୍ତୁ ହଁ ବେଳେବେଳେ ଖାଇଦିଏ ଆଉ ଗୁରୁବାର ଖାଏନି ଗୁରୁବାର ଜମା ଖାଏନି। ଗୁରୁବାର ଜମା ଖାଏନି, ସୋମବାର ଜମା ବି ଖାଏନି ମାନେ କଦାପି ଇଏରେ ବି ଖାଏନି। ମଙ୍ଗଳବାର ବି ଖାଉନଥିଲି ଆମର ଯୋଉ ଗୋଟେ ଥାଏ ନା ବାର ଯୋଉ ମାନେ କିଏ ଗୋଟେ ବଡ ବୁଜୁର୍ଗ ଚାଲିଗଲେ ଗୋଟେ ବାର ହୁଏନି।
ହଁ ହଁ।
ସେଥିରେ ତ ଆଇଁଷ ଖାଇବାକୁ ପଡେ ଆପଣ ଜାଣିଚନ୍ତି।
ସେଥିରେ ତ ମାନେ ସେଇଡ଼ା ଚଳିବ କିନ୍ତୁ ନହଲେ ଖାଏନି।
ତ ମୁଁ ଖାଇଲା ପରେ ତାପରେ ମଙ୍ଗଳବାର ସେବେଠୁ ଖାଉଛି ତା ପୂର୍ବରୁ ଖାଉ ତ ସେ ଥରେ ଖାଇସାଇଲା ପରେ ମୁଁ ଖାଉଛି ଆଉ।
ସେଇଟା ମାନେ ଯୋଉ ରିତି ନିତି ବୋଲି ମାନିଆ କଥା ନହଲେ ତାପରେ ତ ନାହିଁ।
ହୁଁ ଆଉ ଆପଣ ତ କାଲି ତ ଆପଣଙ୍କର ବି ଦ୍ୟାଳୟ ଛୁଟି ଅଛି ଆପଣ କଣ କରିବେ ଘରେ ଦିନ ସାରା?
ସେଇ ଆମର ଯୋ ଜଣେ ମାନେ ଅତି ଜଣଙ୍କର ଲେଖା ଲେଖିନି ଲେଖିଦେବି ଆଉ।
ଓହୋ, ବସିକି ଆପଣ ଖାଲି ଦିନ ସାରା ବସିକି ଲେଖିବେ ଆପଣ କୁଆଡେ ଯିବେ ନାଇଁ କାଲି ରବିବାର ଯେହେ ତୁ ଅଛି ଆପଣ କୁଆଡେ ଯିବେନେଇଁ।
ରବିବାର ମୋ ଗୋଡ ଫୁଲିଯାଇଚି ଯେ ଏବେ କଣ ହବ ମୁଁ ଖାଲି ସକାଳ କୁ ଭାବୁଚି।
ଆପଣଙ୍କ ଗୋଡ ଫୁଲି ଯାଇଚି। ଆପଣଙ୍କ ର ମାଡ ହେଇଯାଇଥିଲା କି ଗୋଡ କୋଉଠି?
ନାଁ ନାଁ ମାଡ ହେଇନି ଜେ, କଣ ପାଇଁ ହେଲା ମୁଁ ବି ଜାଣିନି।
ଗୋଡ ଫୁଲି ଯାଇଚି ମାନେ କେମିତି ଫୁଲି ଯାଇଚି ମାନେ କଣ ପାଦ ଫୁଲି ଯାଇଚି ନା କଣ?
ହଁ।
ଆଉ
ହଁ କହିଲି ପା।
ଓ ହଁ କହିଲେ ଆପଣ। ପାଦ କେମିତି ଫୁଲିଗଲା? କିଛି ବେଶୀ ପେନ୍ ହଉଚି କି ଆପଣଙ୍କୁ?
ହଁ ସେ ଗୋଟେ ସାଇଟ୍ ହଁ ପାଦ ଟା ହ
ଏ ହେ ଆପଣଙ୍କର ଏମିତି କଣ ହେଇଗଲା। ଆପଣ ଟିକେ ଡକ୍ଟରଙ୍କୁ ଫୋନ୍ କରୁନାହାନ୍ତି।
ହଁ ଏବେ ସକାଳକୁ ।
ନାଇଁ ନାଇଁ ଆପଣ ଏଇନା ହିଁ
ଏବେ ମୁଁ କୋଉ ଡକ୍ଟର କୁ ଫୋନ୍ କରିବି।
ହଁ ସକାଳକୁ ଫୋନ୍ କରିବେ। କିନ୍ତୁ ଆପଣ କଣ ଗୋଟେ ହଁ ମାନେ ମତେ ଲାଗୁଚି ମାଡ ଫାଡ ହେଇଯାଇ ଆପଣଙ୍କର ଆଗରୁ ଫୁଲେ ଏମିତି ମାନେ
ନା ନା। ନା ମାଡ ଫାଡ ହେଇନି ମୋର।
ତାହେଲେ ଆଗରୁ ଫୁଲେନି ବି? ହୁଁ। ତାହେଲେ ରି କାରଣ କଣ ଏମିତି ଫୁଲିବାର? ଥଣ୍ଡାକୁ ବି ଫୁଲେ। କଣ କହିଲେ ମାମା? ଆଜ୍ଞା ଦଉଚି। ହେ ପେପର ମାଗୁଛନ୍ତି ବରା ଟି ଥୋଇବେ ବୋଲି। କଣ ଆଉ କହିବି ମୁଁ ତ ଘରେ ଏଇ କାମ ହିଁ କରିକି ରହିଯାଉଚି ଆଉ। ଆଜ୍ଞା।
ଆଜି ମୁଁ ସନ୍ଧ୍ୟାବେଳେ ଯେତେବେଳେ ଖାଇବା ପାଇଁ ଆଣିବା ପାଇଁ ଯାଇଥିଲି ମୁଁ ମାନେ ଜଣେ ଗୋଟେ ଟାଟା ମେଜିକ୍ ନାମକ ଗୋଟେ ଗାଡି ଅଛି ଜାଣିଚନ୍ତି?
ଆଜ୍ଞା।
ତ ସେଇ ଗାଡିରୁ ମାନେ ମୁଁ ଚାଲିକି ଯାଉଥିଲି ତ
ହ
ଆ ଯୋଉ ମାଇଟି ରାଜୁ ନାମକ ଗୋଟେ ଅଛନ୍ତି ମିତ୍ରଟିଏ ସିଏ ଓହ୍ଲେଇଲେ ମୁଁ ମୁଁ ଦେଖିଲି ଭଳିଆ ଲାଗିଲା। ମୁଁ ଟିକେ ଜଷ୍ଟ ଖାଲି ପଛ ପଛକୁ ଅନେଇକି ସାମ୍ନାକୁ ଅନେଇଲା ବେଳେ ସେ ନାହାନ୍ତି। ତ ମୁଁ ସେତେବେଳେ ମୁଁ ଫୋନ୍ ଧର ରିକି ଯାଇ ନଥିଲି, ତ ମୁଁ ଫୋନ୍ କଲିିନି। ତାପରେ ମୁଁ ରହିବା ସ୍ଥାନକୁ ଆସିଲା ପରେ ଫୋନ୍ କଲି। ଫୋନ୍ ତ ନୁହଁ ମେସେଜ୍ କଲି। କି ଆଉ ଆପଣ କଲେଜ୍ କଣ କରୁ ଥିଲେ ସାତଟା ବେଳେ ସନ୍ଧ୍ୟାରେ, କଲେଜ ପଟେ କୁଆଡେ ଯାଉଥିଲେ? ସେ କହିଲେ ମୁଁ ଯାଇ କହିଲେ ଜଣଙ୍କୁ ଦେଖା କରିବା ପାଇଁ। କହିଲି କଲେଜ ଡ୍ରେସ୍ ରେ ତମେ ତ କଲେଜ ଯାଇନଥିଲ ବୋଧ ଆଜି? ଆଉ କଲେଜ ଡ୍ରେସ ରେ ସନ୍ଧ୍ୟା ସାତଟାରେ କଣ କାହାକୁ ଦେଖା କରିବା ପାଇଁ ଯାଇଥିଲେ? ମତେ ଟିକେ ବିଶ୍ଵାସ ହଉନଥିଲା ତାପରେ ସେ କହିଲା ହଁ ମୁଁ ଯାଇ ବୋଲି ଟିକେ ଜଣଙ୍କୁ ଦେଖା କରିବାର ଥିଲା ତ। ତାପରେ ମୁଁ ବିଶ୍ୱାସ କରିନେଲି ତାପରେ କହୁଛନ୍ତି ଆରେ ମୁଁ ମଜାକ କରୁଥିଲି ମୁଁ ଯାଇନି। ମୁଁ ତ ଶୋଇଥିଲି ଆପଣ ଯେତେବେଳେ ମୁଁ ଆପଣ ଯେତେବେଳେ କହିଲେ ମୁଁ ହସୁଛି କ ଏଡା ଶୁଣିକି ମୁଁ କହିଲି କେମିତି ମୁଁ ପୁରା ଶହେ ପ୍ରତିଶତ ଦେଖିଲା ପରେ ଏମିତି ଲାଗିଲା ଯେ ଆପଣ ଭଳି କିନ୍ତୁ ଆପଣ ନାହାନ୍ତି।
ଆପଣ ଟିକେ ତାଙ୍କୁ ଅଧିକ ସ୍ଵପ୍ନ ରେ ଦେଖିଦଉଛନ୍ତି।
ହଁ ଅଧିକା ସ୍ୱପ୍ନରେ ନାଇ ନାଇ ଲାଗିଲା ବୋଲି ମୁଁ କଲି।
ହଁ ସେମିତି ଲାଗେ ବେଳେ ବେଳେ ଆମକୁ ଲାଗ ଆମେ ସେମିତି ହୁଏ। ଏାର ନ ବା ପତିରିଶ ନ ଚାଲିଶ ନ
ଆଉ ଆପଣଙ୍କୁ ଘରେ ଗଲା ପରେ କିଛି କହିଲେ କି?
ନାଇଁ କିଛି କହିଲେନି ମାମା ଗୋଟେ କାମଟେ କହିଲେ କି ତାଙ୍କ ସହିତ କଲି ମାର୍କେଟ ଯିବାକୁ ଯେହେତୁ ପହରଦିନ ତାଙ୍କର ଆଉ ମୋ ପିତାଙ୍କର ଆନିଭର୍ସରୀ।
ହଁ।
ତ ମୁଁ କହିଲି ହଉ ଯିବାହାରାରି ଆଉ ଆଉ ମନା କଲେ ତାପରେ ଶୁଣିଥାନ୍ତି। ହି ହଁ ଏମିତି କଲେଜ ହ ଇଏ ସେ ବହୁତ ଶୁଣିଥାନ୍ତି ସେଥିପାଇଁ ମୁଁ ହଁ କଲି। କିନ୍ତୁ ମୁଁ ଏବେ କରିବି କଣ ମୁଁ ଜାଣି ଛି ଆଜି ମୋ ପାଖରେ ପଇସା ଅଛି। ପଇସା ନାଇଁ ମଁ ତାଙ୍କ ପାଇଁ କଣ ଗୋଟେ ମାନେ କଣ ଗୋଟେ ଉପହାର ତ ଆଣିବି। ଉପହାର କଣ ଆଣିବି ସେଟା ମୁଁ ଜାଣିପାରୁନାହିଁ। ମୋ ପାଖରେ କେତେ ହବ ମୁଁ ବି ଜାଣିନି କେତେ ଖର୍ଚ୍ଚ ହବ କେତେ ମୁଁ ଆଜି ମାନେ ମୋ ପାଖରେ ସକାଳେ ମାମା ଦେଇଥିଲେ ମତେ ହଜାର ଟଙ୍କା ଆଉ ଭାଇ ଦେଇଥିଲେ ପନ୍ଦରଶ ର ଏ ଯୁ ପାଂଶ ଟଙ୍କା ବୁଝିଲେ। ମୋର କେତେ ପଇସା ଖର୍ଚ୍ଚ ହେଲା ମୁଁ ଟିକେ ହିସାବ କରେ। ଅ ମୋର ପର୍ସନାଲି କେତେ ବଳିବ ମୋ ପାଖରେ କେତେ ମୋ ପାଖରେ ତା ପୂର୍ବରୁ ଏକାନବେ ଟଙ୍କା ଥିଲା ଆପଣ ଦେଖିଥିଲେ ସେଦିନ। ତ ଏକାନବେ ମିଶାଣ ପନ୍ଦରଶହ। ହେରା କେତେ ପନ୍ଦଶ ଏକାନବେ ପନ୍ଦରଶ୍ ଏକାନବେ ତା ଭିତରୁ ମୋର ପନ୍ଦରଶ ଏ ଏକାନବେରୁ ମାଇନସ କରନ୍ତୁ ମୋର
ପନ୍ଦରଶହ ପଞ୍ଚାନବେ ତ ଆପଣ ଦେଇଥିଲେ ଦେଲେ କେମିତି?
ସେଇଟା ମୋର ମାନେ ମୁଁ ସେମିତି ଦେଇଦିଏ ମୋ ପାଖରେ ମାନେ ଯେତିକି ବଳୁ ମୁଁ ଦେଇଦିଏ। ହଉ।
ଆରେ ଯେତିକି ବଳୁ ନୁହ ଆପଣଙ୍କର ପନ୍ଦରଶ ଏକାନବେ ଟୋଟାଲ ହେଲା।
ସେଟା ଚଉଦଶ ଏକାନବେ ଚଉଦଶ ପଞ୍ଚାନବେ ଚଉଦଶ ଛୟାନବେ। ଚଉଦଶ ଛୟାନବେ ଆଜ୍ଞା ମୁଁ ମାନେ ପନ୍ଦରସ ଏକାନବେରୁ ଚଉଦଶହ ଛୟାନବେ ଦେଇଦେଲି। ମାନେ ମୋ ପାଖରେ ଆଉ ଶହେ ଟଙ୍କ ବି ନଥିଲା। କଣ ଆଉ କହିବି ମୁଁ ସବୁବେଳେ ହେମିତି ହିଁ କରେ। ପନ୍ଦରଶ ଏକତାନବେ ମାଇନସ କେତେ ଚଉଦଶ ଛୟାନବେ ଦେଇଥିଲି ତ ମୋ ପାଖରେ ଆଉ ପଞ୍ଚାନବେ ଟଙ୍କା ବଳିଥିଲା। ଛାଡ଼ନ୍ତୁ ସେ କଥା। ଏବେ ମୁଁ ପନ୍ଦରଶ ଏକାନବେରୁ ମୋ ପାଖରେ ମୋର ଆଜି ଖର୍ଚ୍ଚ ହେଲା ମାନେ ମୋର ଟିକେଟ ପଇସା ନଅଶହ ଟଙ୍କା ଛଅଶହ ଏକାନବେ ଲକ୍ଷ ଅଛି ହଁ ଅଶ ଟଙ୍କା ତ ଏଇଠି ଖର୍ଚ୍ଚ। ଛଅଶହ ଏକାନବେ ଟଙ୍କା ଉମ୍ ପନ୍ଦରଶହ ଟଙ୍କାରୁ ଆଜି ଛଅଶହ ଏକାନବେ ଟଙ୍କା ତାଦେରୁ ପୁଣି ଶଏ ଷାଠିଏ ଟଙ୍କା ଆମର କରିଦିଅନ୍ତୁ କଣ ହେଇଟା ହୁଁ ହୁଁ ବସ୍ ଟିକେଟ ପଇସା ତାପରେ ଆଉ କଣ ବାକି ରହିଲା ସବୁ ପା ମାନେ ମୋ ପାଖରେ କି ତେ କମ୍ ଟଙ୍କା ରହିବ ମୁଁ ସେଆ ଭାବୁଚି। ମାନେ ମୁଁ କାନ୍ଦିବି। କଁ କରିବି ମୁଁ? କଣ ମାନେ ମୋ ଭାଇ ଯାହା ଉପହାର ଆଣିଥାନ୍ତା ମୋ ବାବା ମାମା ପାଇଁ ତାଙ୍କଠୁ ବି ମୁଁ ଧାରେ ନେଇଚି ପଇସା ପାଁଶ ଆଣିଚି। ତ ରହିଥାନ୍ତୁ ମୁଁ ଆଉ ଇଏ ମାଇନାସ୍ କରିଦେଲି ତ ହେଇଗଲା ମୋର ପାଁଶହ ଏକ ତିରିଶ ଟଙ୍କା ପାଆଁଶ ଏକତିରିଶ ମାନେ ଶହେ ଷାଠିଏ ମୁଁ ମାଇନସ୍ କଲା ପରେ। ପାଆଁଶ ଏକତିରିଶ ରୁ ବି ମୁଁ ଦେବି ଆମର ମୋ ମହିଳା ମିତ୍ରଙ୍କୁ କେତେ। କେତେ?
ସିଷ୍ଟି ମା ଅଠସଠି ଟଆଁ।
ଅଠଷଠି ଟଙ୍କା ମାଇନସ୍ କରନ୍ତୁ କୋଡ଼ିଏ ଟଙ୍କା ସେମା ମତେ ଅଟ ପଇସା ଦେବେ ମାନେ ଅଠଚାଳିଶ୍ ଟଙ୍କା ନେବେ। ଆଉ ରହିଲେ ଚାରିଶହ ତେୟାଅଶୀ ଟଙ୍କା ମାନେ ବୋହୁତୁ ଅଧିକ ଟଙ୍କା ରହିଗଲା ମୋ ପାଖରେ ଆଜି ପନ୍ଦରଶ ରୁ। ବହୁତ ଅଧିକା ରହିଗଲା ଷୋଳଶହ ଟଙ୍କା ପାଖାପାଖି ଥିଲା ଷୋଳଶହ ରୁ ଚାରିଶହ ତେୟଅଶି ମ ବୋହୁତୁ ଅଧିକ ପଇସା ରହିଗଲା। ଏବେ ମୁଁ କଣ କରିବି
ଆପଣ କାଇଁ ଦଉଥିଲେ ମୁଁ ଦେଇଦେଥାନ୍ତି ଆପଣ ଯଦି କହି ପଇସାଟା
କୋଉ ପଇସାଟା?
ଆରେ ଆପଣ ଚଉଦଶ ତେୟାନବେ ଦେଇକି ସାରଦେଲେ ନା ସେଇଟା କହୁଚି।
ଆ ସେଇଟା ତ ମତେ ଏ ଏତିକି ଏକ୍ସଟ୍ରା ସରିିଲା ତ ସେଇଟାତ ମତେ ମିଲିବହିଁ। ବାକି ଯୋଉଠିକି ମୋର ନିଜର ଆସିବେ ଯେତିକି ଯେତିକି ମୋ ଶୁଣନ୍ତୁ ମୋର ଯେତିକି ଆପଣଙ୍କର କାଲି ଯୋଉ ପେଣ୍ଡିଙ୍ଗ୍ ଥିଲା ସେଟା ବସ୍ ଆସ୍ ଆସିଗଲା ବୋଧେ କାହିଁନା ମୋ ଭାଇ କହିଲା ଅତିରେ ଟିକେ ଧୀରେ କରୁନାହାନ୍ତି ଆପଣ। ନାଇଁ କରନା।
ପେଣ୍ଡିଙ୍ଗ୍ ଥିଲା ମୁଁ ଦେଖୁଚି ଟିକେ।
ଭାଇ କହିଲା ତ ତାଙ୍କର ଆସିଗଲା ମାନେ କଣ ଆପଣଙ୍କର ବି ଆସିଯାଇଥିବ ଦେଖନ୍।
ଏବେ ଏବେ ମାନେ ମୁଁ ଅଧଘଣ୍ଟେ ପର୍ବରୁ ଦେଖିଥିଲି ଆସି ନଥିଲା। ତ ଏବେବି ତ ଆସିନି ମୋର।
ଆପଣଙ୍କର ଆସିନି ମୋ ଭାଇ ତ କହିଲା ଆସିଯାଇଚି ଆଜ୍ଞା। ହୁ। ଅ ମୋ ଭାଇ ତ କହିଲେ କଣ ଆସି ଯାଇଚି ତାଙ୍କର।
ହଁ।
କୁହନ୍ତୁ।
ମତେ କଣ ଉଁ ଥଣ୍ଡା ବୋଧେ ଧରିଦେଲାଣି ଆପଣ ଚିଞ୍ଚିଲେଣି? ମେଡ଼ିସିନ୍ ଖାଇକି ଶୋଇବେ।
ସିଏ ମୋତେ ଫୋନ କରିଥିଲେ ମୁଁ ଆଗ ଏଇନା ତାଙ୍କୁ କଲ ବାକ୍ କରିବି ଆପଣ ରଖନ୍ତୁ।
କଣ କହିଲେ?
ଏଟା ମୁଁ କରିଚି ନା ମୁଁ ରଖୁଛି ସେ ମୋତେ ହେତେବେଳୁ କଲ୍ କଲେଣି ମୁଁ ତାଙ୍କୁ କଲ୍ ର ଉତ୍ତର ଦେଇନାହିଁ ମୁଁ ଏବେ ତାଙ୍କୁ କଲ୍ ର ଉତ୍ତର ଦେବାକୁ ଯାଉଛି।
ହଉ ଠିକ୍ ଅଛି।